ହ୍ୟାଲୋ ମନୋଜ।
ହୁଁ। ହଁ ଗଣେଶ ଭାଇ ନମସ୍କାର।
ନମସ୍କାର ନମସ୍କାର।
ଆଜ୍ଞା। ଆଉ ମୁଁ ଏଟା ଆପଣ କଣ ଆପଣ ଦେହ ପାଇଁ ଏବେ ଭଲ ନା ସବୁ?
ହଁ ହଁ ଭଲ ଭଲ ଭଲ।
ଆଉ ଜଣେ ଆଉ ହଁ ମୋର ବି ଭଲ କଣ କି ମୋର ଭଲ, ପ୍ରାୟତଃ ମତେ ଏବେ ମୁଁ କଣ କଣ ଆମ ଘରର ଅଁ ଲୋକଙ୍କର ଦେହ ଟିକେ ଖରାପ ଅଛି।
ହଁ ଟିକେ କଣ କହିଲେ, ଦେଖ ଦେହ ପାଣିପାଗ ଟିକେ ଚେଞ୍ଜ ହଉଛି ଦେହ ପା ଟିକେ ରହିବ ସେମତି। ତାର କଣ କେମତି ଦେହ କେତବେଳେ କଣ ଥିବ କିନ୍ତୁ ସେମତି ରହିବ କାହିଁନା କାଲି ଦେଖନ୍ତୁ, ଗୋଟେ କଥା ହଉଛି ମନୋଜ ମୋ ମୋ ସାଙ୍ଗଟା ଗୋଟିଏ ମାନେ ତାଙ୍କର ଦେହ ହବାର ଥିଲା କଣ ସକାଳେ ଭଲ ଥିଲା ହଠାତ୍ ଚାରିଟା ବେଳକୁ ଖାଇସାରିକି ଉଠିଲା ପରେ ମାନେ ମଧ୍ୟାହ୍ନ ଭୋଜନଟା ଖାଇକି ଉଠିଲା ପରେ ତାଙ୍କ ପେଟଟା କଣ ହେଲା ଯେ ପୁରା ଆଜି ପର୍ଯ୍ୟନ୍ତ ତାଙ୍କର ଠିକ ହେଇପାରୁନି। କାଲି ଯାଇଁକି ନେଇଥିଲୁ ତାଙ୍କୁ ଡାକ୍ତରଖାନା ତାଙ୍କ ଇଞ୍ଜେକ୍ସନି ଦେଇକି ନେଇକି ଆସିଥିଲୁ ତଥାପି ତାଙ୍କର ଭଲ ହେଲାନି ମାନେ ରାତିରେ ଭଲ ହେଲା ଫୁଣି ସକାଳେ ଆଜି ଖା ସେମତି ସକାଳୁ କିଛି ନାହିଁ, ଠିକ ଖାଇସାରିଲା ପରେ ପୁଣି ତାଙ୍କର ଦରଜ ପେଟ ଫେଟ ବ୍ୟଥା ହେଲା ଯେ ଯାଇଁକି ଉମ୍ ଚାରିଶହ ଟଙ୍କାର ମାନେ ମିଳେ ଔଷଧ ହେଇକି ସେମାନେ ଆସିଲେ, ଏୟା ମୁଁ ଦୋକାନ ହେଇକି ମେଡିସିନ୍ ଦୋକାନୀ ସପରେ କହିଲେ ମେଡିସିନ ଦୋକାନୀ କହିଲେ କି ଏଇଟା ଗୋଟେ କଣ ମନେ କହିଲ କଣ ଖାଇବା ଦ୍ଵାରା ହେଇଛି ତମର ମାନେ କଣ ଇନଫେକ୍ସନ ହେଇଛି ନହେଲେ ସିଜିନ ଚେଞ୍ଜ ମାନେ ପାଣିପାଗ ଚେଞ୍ଜ ହଉଛି। ଏଇଥିପାଇଁ କଣ ହେଇଥାଇପାରେ।
ହୁଁ ଆଉ ମୁଁ ଆପଣ ଗୋଟେ କଥା କହୁଥିଲି କଣ କହିଲ, ଯୋଉ କହୁନଥିଲି କି ମୁଁ ଯୋଉ ଆପ ଆପଣଙ୍କ ମାମୁଁଘର ପଟେ ଆପଣ ସାନ ଭାଇ ରହିଗଲା। ସେଇ କଥାରେ ମୁଁ କିଛିଟା କହୁଛି, ମୁଁ ଆ ତା ସେଦିନ ସ୍କୁଲ ଆସିଲି ଏ ଯୋଉ ଘରକୁ ଆସିଲି, ଘରକୁ ଆସିବା ପରେ ତା ପରଦିନ ଆମେ ସବୁ ମିଳିମିଶି ସ୍କୁଲ ଗଲୁ। ବିଦ୍ୟାଳୟକୁ ଗଲୁ, ବିଦ୍ୟାଳୟକୁ ଗଲାବେଳକୁ ଆମର ଯୋଉ ଗଣିତ ସାର ଥିଲେ ତାଙ୍କର ଆଉ ଆମ କ୍ରୀଡ଼ା କ୍ରୀଡ଼ା ସାରଙ୍କର ଜମା ପଡୁନଥିଲା। ଯେତବେଳେ ଟିକେ ଇଏ ତେଢା ପେଢା ହେଇଯାଇଛନ୍ତି। ଗଣିତ ସାର୍ କହୁଥିଲେ ଯେ, ଖେଳିଲେ କଣ ମିଳିବ? ଏମତି ସବୁ କହୁଥିଲେ। ନାଁ ତମେ ଖେଳିବାକୁ ଯାଆନା ଏତେ ବାଟ କଣ ପାଇଁ ଯାଉଛ? କ୍ରୀଡ଼ା ସାର୍ କହିଲେ ତମେ ତା କଥା ଶୁଣୁନା ଶୁଣନା, ଯାହାର ଇଚ୍ଛା ହଉଛି ମୋ ସାଙ୍ଗେରେ ଆସ। ଏମତି ସବୁ କହୁଥିଲେ। ତାର ନା ମ ମତେ ଆମ ପିଲା ସବୁ ଉ ନୁଚା ଛପାରେ ଯାଇଥିଲେ, ବହୁତ ପିଲା ଯାଇ ଥିଲେ, ଯେହେତୁ ଯୋଉମାନେ ଯାଇଥିଲେ, ସିଏ ଯୋଉ ଆମ ଗଣିତ ସାର ଯିଏ ଥିଲେ କି ଆମ ସ୍କୁଲରେ ସିଏ ଲୁଚା ଛପାରେ ସମିତିଙ୍କୁ ଡାକି ମାଇଲେ। ପ୍ରାୟତଃ ସିଏ ମୋ ବାପାଙ୍କ ସାଙ୍ଗ ଥିଲେ ଆମ ଘରେ ବି ବହୁତ ବର୍ଷ ରହିଛନ୍ତି ଏଇଠି ବାପା ପଢା ମିଶିକି ପଢୁଥିଲେ ଗୋଟେ ଜାଗାରେ ଶୋଇଥିଲେ ମତେ ଆଉ ସିଏ ମାନେ ଦେଖିଲେ। ମତେ ଯେମିତି ମାନେ ବହୁତ ପିଲାଙ୍କୁ ମାଇଲେ ମୋ ଆଖି ଆଗରେ ମୋ ସାଙ୍ଗକୁ ମାଇଲେ। ଆଉ ଦି ଜଣଙ୍କୁ ମାଇଲେ ତାପରେ ମୁଁ ବଡ଼ ଭାଇରେ ହେରିକାଙ୍କୁ ମାରିଲେ ସିଏ ଉପର ବାଚ୍ ପଢ଼ୁଥିଲେ ତାଙ୍କୁ ବି ମାଇଲେ। ମାନେ ଯୋଉମାନଙ୍କର ତାଙ୍କର ଅଧିକାର ଅଛି ସେମାନଙ୍କୁ ମାଇଲେ ତାପରେ ମତେ ବି ମାରିବାକୁ ଯାଉ ଥିଲେ ତାପରେ ମତେ ମୋ ବାପା ନା ନାମକ ଧରିକି କହିଲେ କହିଲେ ତୁ ଯାଇଥିଲୁ? ମତେ ଏମିତି ଧମକେଇ ପଚାରିଲେ ମୁଁ କହିଲି ସାରେ ଏଇ ଥରେ ଭୁଲ ହେଇଯାଇଛି ଆଉ କେବେ ମୁଁ ଏତେ ବାଟ ନିଜ ଇଚ୍ଛାରେ ଯିବିନି ଯଦି ବି ଗଲି ଘର ଲୋକଙ୍କ ଇଚ୍ଛା ସିଏ ଚିଡ଼ିବା କାରଣ କି ତମେ ଖେଳିବାକୁ ଯା ତମେ ଯିବ ଯଦି ଘର ଲୋକଙ୍କ ସହାୟ ସେରେ ଯିବ ଆଉ ତମେ ଏତେ ମନ ଦୁ
ହଁ କାହିଁକି ନା ଯଦି ବି ତମର କିଛି ଅସୁବିଧା ହେଇଥାନ୍ତା ସାର୍ ପାଖରେ ନଥିଲେ। ତମକୁ ସାର୍ ନେଇକି ବି ଯାଇନଥିଲେ ଏଇଟା ହଉଛି ସେ କହିବା କଥା କି ସାର୍ କହିବା କଥା କି ଯଦି ବି ତମର କିଛି ବି ଅସୁବିଧା ଟି ହେଇଥାନ୍ତା ଆଜି ସେଥିପାଇଁ କି ଦାୟୀ କିଏ ହେଇଥାନ୍ତା ସ୍କୁଲ ଦାୟୀ ହେଇଥାନ୍ତା।
ସେଥିଲାଗି ଆମ ଉପରେ ବହୁତ ଚିଡ଼ିଲେ ଆଉ ମାଡ଼ ବି ମାଇଲେ ମାଇଲା ପରେ ସେ ସାର ଙ୍କର କଣ କି ଗୋଟଏ ଗୁଣ ମୁଁ କହୁଛି ଶୁଣ ମାନେ କଣ କହିଲ ସିଏ ଯଦି ଆସିବେ ଗୋଟେ ମାନେ ଗୋଟେ ଆସିବେ ଗୋଟେ ଆମର ପଇଁଚାଳିଶି ମିନିଟର କ୍ଲାସ ଅଛି ସେଟା କରିବାକୁ ଆସିଲେ ସେ ପ୍ରାୟ ତ ପନ୍ଦର ମିନିଟ୍ ପାଠ ପଢ଼େଇଲେ ଅଧଘଣ୍ଟା ଆମ ସହିତ ଖାଲି ତିରିଶ ମିଣ୍ଟି ଗପିବେ। ଏ ଏଣୁ ସେଣୁ ଆ କ ତୋ ଖବର କଣ ତା ଖବର କଣ ତା ବାପା ଭଲ ଅଛି କି ତା ଦେହ ଭଲ ଅଛି ଏମିତି ସବୁ କଥା ଚାଲିବ ଚାଲିଲା ପରେ ପ୍ରାୟ ଏମିତି ସବୁ ଚାଲିବ। ଚାଲିଲା ପରେ ମୋର ମନ ଅଛି କିଛି ଦିନ ପରେ ତାପରେ ପରେ କିଛି ଦିନ ପରେ ଆପଣଙ୍କ ସମୟରେ ସେ ଗୁରା ଆସିଥିବ ନା ନାଇଁ ମତେ ଜଣା ନାହିଁ ଗୋଟେ କମ୍ପାନୀରୁ ଆସି ପିଲା ଗୋଟେ କଣ କହିଲ ସମସ୍ତଙ୍କୁ ସେ ପିଲାଙ୍କୁ ଭଲ କମ୍ପାନୀ ସେଇଟା ମୋର ମନେ ପଡୁନି ପ୍ରାୟତଃ ସେ ପ୍ରାୟତଃ ସବୁ ପିଲାଙ୍କୁ ପ୍ରଥମ ଆସିଲା ପସ୍ କିଛିଟା ପ୍ରଶ୍ନ ପଚାରିଲା। ଯେମିତି କି ସେତେବେଳେ ମାନେ ଚିଆର ଏବେ ଯୋଉ ଝିଅ ପିଲାଙ୍କର କ୍ୟାପଟେନ୍ କିଏ ଥିଲା? ଏଇ ସବୁ ଜିନିଷ ପଚାରିଲା ମୋର ସାଙ୍ଗ ସେତେବେଳେ ଝିଅ ପିଲାଙ୍କର ଖେଳ ଦେଖେ ଜଗନ। ସାଙ୍ଗେ ସାଙ୍ଗେ ହାତ ଟେକି କହିଦେଲା ମିତାଲି ରାଜ୍ ମାନେ ଯୋଉ ପିଲା ବି ସାଙ୍ଗେ ସାଙ୍ଗେ ଯୋଉ ପ୍ରଶ୍ନ ପଚାରିଆ ହବ ଯଦି ଆନସର ସାଙ୍ଗେ ସାଙ୍ଗେ କହିଦବ ତାକୁ ଗୋଟେ ସେ ପାଞ୍ଚ ଟଙ୍କିଆ ର ମୋଞ୍ଚ ଚକୋଲେଟ୍ ଦିଆ ହେବ। ପ୍ରାୟତଃ ସେତେବେଳେ ସ୍କୁଲରେ ତିନିଶହ ଚାରିଶହ ପିଲା ଗୋଟେ ହଲ ରେ ପଶିବେ ଗୋଟେ ଜାଗାରେ ପଡ଼ିଆରେ ବସିଥିଲେ ସାଙ୍ଗେ ସାଙ୍ଗେ କହିବେ ମାନେ କି ଆଉ ବହୁତ ମୋ ଏତେ ଗର୍ବ ଲାଗିଲା ମୋ ସାଙ୍ଗେ ସାଙ୍ଗେ ମୋ ସାଙ୍ଗ କହିଦେଲା ସାଙ୍ଗେ ସାଙ୍ଗେ ପାଞ୍ଚ ଟଙ୍କା ଦିଆ ହେଲା ଏଇ ପାଞ୍ଚ ଟଙ୍କିଆରେ ଗୋଟେ ଚକଲେଟ ଦିଆଗଲା ମଞ୍ଚ ଚକଲେଟ। ଆଉ ଆମର ଯେତେ ପିଲା ସ୍କୁଲ ରେ ଥିଲେ ସମିତିକୁ ଗୋଟେ ବ୍ୟାଗେ ଆଉ ମାନେ କଣ କହିଲେ ଗୋଟେ ଭଲ ବ୍ୟାଗ୍ ଯେମିତି ପେନ୍ ଫେନ୍ ପୁରେଇବା ପାଇଁ ଗୋଟେ ବ୍ୟାଗେ ତା ଭିତରେ ଗୋଟେ ଚକଲେଟ ଏ ଗୋଟେ ଭଲ ପେନ୍ ଆଉ ଗୋଟେ ଖାତା ଏମିତି ସବୁ ଯେତେ ଆମ ସ୍କୁଲରେ ଯେତେ ପିଲା ଥିଲେ ସମିତିକୁ ଗୋଟେ ଗୋଟେ ଦିଆ ହେଲା ଆଉ ଏଇ ଭଲ ଲାଗିଲା ପ୍ରାୟତଃ ସିଏ ଆଣିଥିଲେ ଯେପରିକି
ମୁଁ ଭାବୁଛି ସେ ଗୋଟେ ସଂସ୍ଥା ଟିକେ ବୋଧେ ଆସିଥିଲା ଏନଜିଓ ବି ବୋଧେ। ସେ ବୋଧେ ସେଥିପାଇଁ ସବୁ ସମସ୍ତ ପିଲାଙ୍କୁ ଦଉଥିଲେ ବୋଧେ ଏମତି ବ୍ୟାଗେ ପ୍ରଶ୍ନ ପଚାରିକି ହୁଁ ଦୋଉ ଥିଲେ ବୋଧେ ଆଉ ଭାବୁଛି ଆଉ।
ହଁ ଏମିତି ସବୁ ଦେଲେ ଦେଲା ପରେ ପ୍ରାୟତଃ ଆମ ସ୍କୁଲକୁୁ ବହୁତ ଗଛ ଆଣିଥିଲେ। ଯେପରିକି ଆମ୍ ଆପଣ ଜାଣି ଥିବେ ଆମେ ଯେତେବେଳେ ସେ ପଡ଼ିଆରେ ସ୍କୁଲ ପଡ଼ିଆରେ ଖେଳୁଥିଲେ ଆ ଡାହାଣ ସାଇଟ୍ ରେ ଗୋଟେ ନାହିଁ କି? ବା ଆମର ଛେଚିକି ତାକୁ ଖାଆନ୍ତି ଏ କୁହନ୍ତି କଣ ସେଟା କଣ ସେ ଫଳକୁ ଛେଚିବେ ଛେ ଚିକି ତା ଭିତରେ ଯୋଉଟା ବାହାରିବ ସେଇଟା ଖାଆନ୍ତି ମୋର ମନ ପୁଣି କି ବାଦାମ୍ ଗୋଟା ସେଇଟା ସେଟା ଖାଆନ୍ତି ସେଇ ଗଛଟେ ସି ହିଁ ଲଗେଇଥିଲେ ପିସ୍ତାବାଦାମ ହଁ ସେଇ ଗୋଟେ ସେ ହିଁ ସେବେଠାରୁ ସେ ଯୋଉ ପିଲା- ପିଲା ଆସିଥିଲେ ସାର୍ ମାନେ ସେମାନେ ଲଗେଇଥିଲେ। ତାପରେ ପରେ ସେଇ ଯ ଗଛରୁ ବି ଆମର ମୋର ମୋ ସାନ ଭାଇ ମୋ ବଡ ଭାଇ ସେଠୁ ଗୋଟେ ଫଳ ଆଣିକି ପ୍ରାୟତଃ ଆମ ଘରେ ବି ଲଗେଇ ଦେଇଛି ଆମ ଘରେ ବଢିଲାଣି ପ୍ରାୟ ତ ମୋତେ ଲାଗିଚି ସେ ବଢିବ କୋଉ ମାତ୍ରାରେ ସେ ଗଛ ବି ବହୁତ ଠାକୁରାଣୀ ପାଖରେ ଯୋଉ ଭୋଜି ଫୋଜି ହଉଛି ବହୁତ ତୁ ଛାଇ ବିି ଦଉଛି ମତେ ଲାଗିଲା ଆ ଆପଣଙ୍କ ବେଳେ ସବୁ କେଉଁ ଆସନ୍ତି ଯେମିତି ଆମ ବେଳେ ବହି ବିକ୍ରି କରିବାକୁ ବି ଆସନ୍ତି।
ଉଁ ନାଇଁ ନାଇଁ ମନ ନାଇଁ ମନ ସେ ତତ ଥାଏ ଆମ୍ବେଳେ ସେତ ଏମିତି କିଛି ନଥିଲା ଆମବେଳେ ବାସେ ଆମେ ଏ ପ୍ରାର୍ଥନା ହେବ ସାର୍ଟ ପେପର ପଢିକି ନ୍ୟୁଜ ଶୁଣେଇକି ଆ କ୍ଲାସ ଷ୍ଟାର୍ଟ ହୁଏ ତାପରେ ଏମିତି ଆ ପଢାପଢି ଖେଳ ପାଇଁ ସେମିତି ଆମର ଯିଏ ପ୍ରଧାନ ଶିକ୍ଷକ ସିଏ ମନା କରିବେ। କ୍ରୀଡ଼ା ସାର ଯିଏ ସିଏ ସେମିତି ମାନେ କଣ କହିବେ କହିଲ ତମେ ତାଙ୍କ କଥା ଶୁଣ ନା ତମେ ଆ ସ ଏତି ତାପରେ ଆମ କ୍ଲାସରେ ଟିକେ ଅଧିକାଂଶ ରହିଥିଲେ ମାନେ କଣ କହିଲ ଉଁ ବାଳୁଙ୍ଗା ପିଲା।
ହେଇ।
ସେଥିଲାଗି ସାର୍ ମାନେ ଟିକେ ଆମାନେ ସମସ୍ତେ ପାଖ ଛୁଆ ସ୍କୁଲ ଟାଇ ପାଖେ ରେ ମାନେ ସାର ମନେଟିକେ ଆଉ ବେଶି ଇଏ କରନ୍ତିନି ଦଶ ତାପରେ ଆଓ ଯେମିତି ପଢିଚାଲିଲେ ସବୁ ଶ୍ରେଣୀ ତାପରେ ସାର୍ ମାନେ ଟିକେ ଆଉ ବେଶୀ ଦେଲେନି ବେଶୀ ଆଉ ଧ୍ୟାନ ଦେଲେନି କ ନା ନା ହେ ବଡ ପିଲା ହେଲେଣି କିଏ କଣ ବି କହିପାରେ କିଛି ବି ଏମିତି ବି ସାରଙ୍କୁ ବି ଧମକ ବି ଦେଇଛନ୍ତି ଆମ ମୁଁ ବି କହୁଛି ମାନେ ଏଇଟା ଏଇଟା କହିବାକୁ ଖରାପ ଲାଗୁଛି ଆମ ସେ ପିଲାମାନେ ସାରଙ୍କୁ ଧମକ ବି ଦେଇଛନ୍ତି। ସେ ପିଲାଟି ଆଜିକା ଡେଟ ରେ ନାହିଁ। ଦେହାନ୍ତ ହେଇଯାଇଛି କିନ୍ତୁ ତଥାପି ସେ କହିଥିଲା ସାର୍ ଏସବୁ ନା ସାରଙ୍କୁ ଧମକ ବି ଦେଇଥିଲା।
ହ ହୋ ଆଜ୍ଞା ପ୍ରାୟତଃ ଅଁ ତ ଆପଣଙ୍କର ଆଜବେଷ୍ଟ ଘରେ ପଢି ପଢି ଆପଣଙ୍କ ଦିନ ପଳେଇଲା। ଜଣା ନାହିଁ ଦିନ ଆଜିବେଷ୍ଟ ଘରେ ପଡି ପଡି ଦିନ ଯାଇଛି ପ୍ରାୟତଃ ଆମେ ପଢିଲା ସମୟଟି ଘର ଆଁ ମେ ବି ବହୁତ ହଇରାଣ ହେଲୁ କାରଣ ନା ସେତିକବେଳେ ପ୍ରାୟତଃ ଘର ଆପଣଙ୍କ ସାନ ଭାଇ ପଡି ତୁତୀୟା ଦଶମ ପଡୁଥିବା ସମୟରେ ସେତେବେଳେ ଘର ତିଆରି ହେଲା ନୂଆ ଘର। ହେଲେ କଣ କି ଗୋଟେ ସାଇଡ ର ଆ ଯେଷ୍ଟ ଘର ଭଙ୍ଗା ହେଲା ସେ ସାଇଡ ରେ ହେଇସାରିଲା ପରେ ଆଉ ଗୋଟେ ସାଇଡରେ ଭଙ୍ଗା ହେଲା ସେଠିକାରେ ପିଲା ପଡ଼ିବେ ପ୍ରାୟତଃ ପ୍ରଥମ ଯୋଉ ଷଷ୍ଠରୁ ଦଶମ ଯାଏ ପିଲା ବହୁତ ହଇରାଣ ହେଲେ ଯେପରିକି ଆମ ଗାଁ ହାର ଗୋଟେ ନାଲିଆ କୋଠା ଅଛି ଆମେ ପଇ ଗ୍ରାମକୁ ଗଲା ବେଳେ ଡାହାଣ ସାଇଡ ରେ
ସେଟା ଗୋଟେ ରାଜୀବ ଗାନ୍ଧି ରେ ହଁ ହେଟା ମୋର ମନେ ପଡୁଛି ରାଜୀବ ଗାନ୍ଧୀ ଗୋଟା କଣ ଏମିତି ବି
ହଁ ସେଠି ଦୁ ଦି ମାନେ ସେଇ ହୋ ହାଲାରେ ଦିଟା ଶ୍ରେଣୀ ପଢନ୍ତି ଯେହେତୁ ଦଶମ ପିଲାଙ୍କର ପଢିବା ନିହାତି ଜରୁରୀ ସେଠି ସେମାନେ ଆସନ୍ତିନି ସେଠିକି ନବମ ଅଷ୍ଟମ ପିଲା ଆସିବେ ଦଶମ ପିଲା ବାଉଁଶ ବୁଦାରେ ପ୍ରାୟ ତ ବସିଛନ୍ତି ବାଉଁଶ ଭିତରେ ନ ବସିଲେ ବଙ୍ଗଳା ଘର ଗୋଟେ ଅଛି ଆମର ବିଦ୍ୟାଳୟ ପା ରେ ସେ ବଙ୍ଗଳା ଘରେ ବସନ୍ତି ଦ ହଁ ସେଇ ଇଂରାଜୀ ଅମ୍ଳର ସେଠି ଦଶମ ପିଲା ବସନ୍ତି ମୁଁ ଆଉ ଜାଣି ତାପରେ ପରେ ଆମେ ତ ନାଲି ଘରେ ପାଖାପାଖି ମାସେ ରୁ ଦି ମାସ ବସିଲୁ। ତାପରେ ସିଏ ଆମର ଗୋଟେ ସନ୍ତୋଷ ସାର୍ ବୋଲି ଜଣେ ଅଛନ୍ତି ସିଏ ବହୁତ ସ୍କୁଲକୁ ସ୍କୁଲ ବିଷୟରେ ବୁ ବୁଝାବୁଝି କରୁଥିଲି। ସେ ସ୍କୁଲ ବୁ ବିଷୟରେ ବୁଝିବେ ସ୍କୁଲର ଛା ତ ପକେଇଲେ। ଯେପରି ଆପଣ କହିବେ ଆମର ଗଗନ ସାର୍ ଯେପରି ଦୁଇ ତାଙ୍କର ଦୁଇ ବଖରା ହେଇଗଲା। ଆମର ତ ଯେହେତୁ ଦ ଅଷ୍ଟମରୁ ଦଶ ମ ଯାକେ ବହୁତ ଘର ଦରକାର ନା ସେଥିଲାଗି ସିଏ ବୁଝାବୁଝି କରି ଟିକେ ପାଖାପଖି ଦୁଇ ତିନି ମାସ ଭି ତେରେ ଘରଟିକୁ କଁ ଶୀଘ୍ର ସରେଇଦେଲେ। ସରେୟା ପରେ ଏମିତି ବି ସବୁ ଭଲ ଭଲ ଭଲରେ ଠାକୁରଙ୍କ ଦୟାରୁ ଆମ ସୁ ସ୍କୁଲଟା ଭଲ ହେଲା। ଏବେ ତ ଦୁଇ ତାଲା ବି ହେଇଯାଇଛି। ପ୍ରାୟତଃ ଆମ ପାଖ ଆଖରେ ଏମିତିଆ ସ୍କୁଲ କୋଉଠି ଦେଖିବାକୁ ବି ମିଳିବନି। ଆଉ ଟିକେ ଯଦି ଭଲ ହେଇଥା ଚଳିବ ବହୁତ ଭଲ ହେଇଛି। ଆମ ସ୍କୁଲରେ ବି ସି ଏବେ ସିସିି କ୍ୟାମେରା ବି ଲାଗିଛି। ଆମେ ପଢିଲା ବେଳେ ଏମିତି ସବୁ ପଢିଛୁ। ଏ ପଟ ସେପଟ ଏପଟ ସେପଟ ଏମିତି ହେଇ ପଢିଲି। ଆପଣ ଯାହା ହଉ ସେ ତ ଆଜବେଷ୍ଟ ଘର ଆଉ ବହୁତ ବର୍ଷା ବି ପଡୁଥିଲା ଏମିତି ସବୁ ବହୁତ କଷ୍ଟ କରି ପଢିଛନ୍ତି। ଆଉ ଆପଣଙ୍କର କେମିତି କଣ ଯୋଉ ସବୁ କ୍ଲାସ ଆପଣଙ୍କ ହିନ୍ ଦୀ ଥିଲା ନା ଆଉ ସାଂସ୍କ୍ରିଟ୍ ଥିଲା କୋଉଠି କଣ ପଢୁଥିଲେ ସେ
କହିଲ କଣ କହିଲ ଦେଖ ଆମେ ଯେତେବେଳେ ଏପଟେ ଇଂ କଣ କହିଲ ଆମର ଗୋଟେ ମଝିରେ ପାଲ ଟଙ୍ଗା ହଉଥିଲା। ବୁଝିଲେ?
ହଁ।
ହାଲୋ ଉଁ ପାଲ ଗୋଟେ ଟଙ୍ଗା ହଉଥିଲେ। ସେ ପାଲ ଉଁ ପଛ ପଟେ ଆମେ ପଢୁଥିଲୁ। ଆଉ ଗୋଟେ ସେ ଆଉ ଗୋଟେ ସାଇ ସେଥିରେ ମାନେ ହିନ୍ଦୀ ପିଲା ପଢୁଥିଲେ ସେତେବେଳେ ବହୁତ ବି କଷ୍ଟ ଥିଲା। ତା ପରେ ଆଉ ଗୋଟେ ଆଜ୍ ଆ ଆଉ ଗୋଟା କଣ ଆଜିବେଷ୍ଟ ଘର ଥିଲା। ଘର ବି କଣ କହିଲ ବର୍ଷା ଫର୍ଷା ହେଲା ଆମେ ସେ ପାଣିରେ କିନ୍ତୁ ଏବେ ଯେ-ଯେବେ ବି ମୁଁ ସ୍କୁଲକୁ ଯାଏ ବହୁତ ନିଜୁକୁ ମାନେ କହିଲ ଅଁ ଗର୍ବ ଭଲ ଲାଗେ କି ସ୍କୁଲଟା ବହୁତ ମାନେ ଉନ୍ନତି କରିଗଲାଣି। ଆଁ ମାନେ କଣ କୋଠାଘର ଧର ଆମର କାମ୍ପ୍ୟୁଟର ଆଉ ଉଁ ଏମ୍ ତି ଏଁ ସିସିଟିଭି ବହୁତ ଜିନିଷ ଲାଗିଗଲାଣି। ଗଛ ଫଛ ବି ଲାଗି ଯାଇଛି। କୋଠାଘର ବହୁତ ମାନେ ଭଲ ଲାଗିଲା ମାନେ ଯେ ବହୁତ ଦିନ ପରେ ସ୍କୁଲ ଯାଇଥିଲି। ଉଁ ତା ପଡିଆ ଫଡିଆ ବି ବୁଲାବୁଲି କଲି ଟିକେ ଭ ସେଠି ମାନେ ଷ୍ଟେ ଯିବି ଯେମିତି ଥିଲା ସେ ଆଗ ଭଳି ଷ୍ଟେଜ ବି ଚେଞ୍ଜ ହେଇଗଲାଣି। ଏବେ ସେ ଯୋଉ ମନ୍ଦିରଟେ ବି ଥିଲା ସ୍କୁଲ ପାଖେରେ ସେ ମନ୍ଦିର ବି ବହୁତ ଉନ୍ନତି କରି ମାନେ କରିଗଲାଣି। ମାନେ ସେଠି ଯଗ୍ ଜ୍ଞ ବି ହୁଏ। ବହୁତ ମାନେ ଭଲ ଲାଗିଲା ଯାଇକି ସେଠି।
ମୁଁ ଗୋଟେ କଥା କହୁଛି କଣ କହିଲ ଯେତେବେଳେ ଆମର ଭାତ ପ୍ରାୟତଃ ସୋମବାରେ ଭାତ ଡାଲମା ମଙ୍ଗଳବାରେ ଭାତ ମିଲମିକର। ଆଉ ବୁଧୁବାରେ ଭାତ ଅଣ୍ଡା ଏମିତି ସବୁ ହୁଏ। ପ୍ରାୟତଃ ମୋ ସାଙ୍ଗମାନେ ଯୋଉ ବୁଧୁବାରେ ବାରି ଆଣିବେନି କି ଦ-ଦ ଅଣ୍ଡା ପାଖାପାଖି ମୋ ସାଙ୍ଗ ଶୁକୁଟା ସିଏ ଅଣ୍ଡା ଖାଏନା। ସିଏ ସମେତିକୁ ବିକି ଦେବ ଦଶ ଟଙ୍କାରେ ଅଣ୍ଡା। କହିବ ଯିଏ ଅଣ୍ଡା ଖାଇବ ମତେ ଦଶ ଟଙ୍କା ଦିଅ। ତାର ସବୁ ଏମିତି କଥା ଥିଲା ସେତେବେଳେ। ପ୍ରାୟତଃ ମୋର ମନେ ଅଛି ଗୁପ୍ ଗୋପାଳପୁରରୁ ଗୋଟିଏ ମୋଟା ପିଲା ଆସେ। ସେ ବହୁତ ମୋଟା। ତାକୁ ଟିକେ ବେଶୀ ଖାଇବା ଦରକାରେ। ଆଉ ପ୍ରାୟତ ପିଲାମାନେ ଯାହା ଯାହା ଆଣି ଥିବେ ମୁଁ ଜାଣିଛି ଜଗନ ଏଠି ବହୁତ ଖାଇବନି କି ମାନେ ବହୁତ ପିଲା ଖାଆନ୍ତିନି ତା ଯୋଉ ପିଲାର ଯୋଉ ଦିନ ଭାତ, ଡାଲମା ଯାହା ବଳିବ ତା କତିରେ ଓଜାଡି ଦେ। ପ୍ରାୟତଃ ଦଶ ଜଣଙ୍କ ପିଲା ସିଏ ସିଏ ଯାହା ଆଣିଥିବ ଯୋଉ ପିଲାଙ୍କର ଯାହା ଯେତେ ବଳିଥିବ ତା ଥାଲିରେ ଓଜାଡି ଦେବେ ସେ କହିବ ହଁ ଦେଇ ଦିଅ ମୁଁ ଖାଇ ଦେବି। ଉଁ ମିଲମିକର ଦିନ ବି ସେୟା କରନ୍ତି। ତା କତିରେ ଓଜାଡି ଦିଅନ୍ତି। ଆଉ ଅଣ୍ଡା ତରକାରୀ ଦିନ ବି ଓଜାଡି ଦିଅନ୍ତି। ମୁଁ ଦେଖିଛି ବହୁତ